ହାଲୋ ହଁ ଭାଇ ଏଇଠି ପା ଅଛି ବୁଲୁଛି।
ହୁଁ ଖାଇଲୁଣି?
ହୁଁ ଖାଇଥିଲି ଏବେ ଖାଇକି ଆଇଲି ଆଉ।
ଆଉ ଆର ବର୍ଷ ଆର ବର୍ଷ ଯାଇଥିଲୁ ନା ପୁରୀ ନା ଯାଇଥିଲ ନା ନାଇଁ? ଯାଇଥିଲା କେମିତି ଲାଗିଲା ର ଥ ଯାତ୍ରା ଉଁ ବୁଲିକି ଭଲ ଲାଗିଲା।
ରଥଯାତ୍ରା ତ ଆମ ଓଡିଶାର ଆଉ ବୁଲିବା ପାଇଁ ଭଲ ଲାଗିବନି ଆଉ ଯାଇଥିଲୁ ଏମିତି ସାଙ୍ଗମାନେ ଘଉଣୀ ହେଇକି। ଏବେ ବି ଯାଇଥିଲୁ ଏ ମେ ମେ ବାର ତେର ଆଡକୁ ଯାଇଥିଲୁ ଏବେ ଯିବୁ ରଥଯାତ୍ରା କୁ ପୁଣି ଯିବୁ। ବୁଲାବୁଲି କରିବୁ ସେ ଚାରି ପାଞ୍ଚ ଦିନ ଏମିତି ରହିବୁ ଆସିବୁ ତାପରେ ଆଉ।
ଆଉ ମାନେ ତମେ ଯୋଉ ଯାଇଥିଲ ଆର ବର୍ଷ ତ। କେମିତି ଯାଇଥିଲ ଅର ବସ ରେ ଯାଇଥିଲ ନା ଗାଡିରେ ଯାଇଥିଲ ନା ଟ୍ରେନ ରେ ଯାଇଥିଲ?
ଟ୍ରେନ ରେ ଯାଇଥିଲୁ ଆମେ ଏଠୁ ପା ଯାଇଥିଲୁ ଦଶ ବାର ଜଣ ହେଇକି ଯାଇଥିଲୁ ଆମେ ସଦାବେଳେ ଦଶ ବାର ଜଣହେଇକି ଯାଉଛୁ ଘଣି ହେଇକି। ଉ ଯୋଉ ରଥଯାତ୍ରା ଟାଇମ ଯାଇଥିଲୁ ନା ଏବେ ଯାଇଥିଲୁ?
ହଁ।
କୋଉଟା ରଥଯାତ୍ରା ଟାଇମ ଯୋଉଟା ଯାଇଥିଲୁ ହାଲୋ। ଅ ଯଉ ରଥଯାତ୍ରା ଟାଇମ ଯାଇଥିଲୁ ସେଇଟା କହିବି ନା ଏବେ ଯଉ ଯାଇଥିଲୁ କେମିତି କଣ ଯାଇଥିଲୁ କହିବି।
ମାନେ ତୁ ଯୋଉ ଯାଇଥିଲୁ ପୁ ଉଁ କ ରେ ଟେସ ଯ ରେଳ ରେ ଯାଇଥିଲୁ।
ହଁ।
ମାନେ କେମିତି କୋଉଠୁ ଯାଇଥିଲୁ କୋଉଠି ପହଞ୍ଚିଲୁ।
ହଁ।
କହ।
ଦେଖେ ଆମେ ତ ଏଠୁ ମାନେ ଫାଷ୍ଟରେ ଏମିତି ଗଲୁ ଘଣିଏ ଗଲୁ ତାପରେ ଯଉ ଦିନ ଯିବା କଥା ସେ ଦିନ ସକାଳୁ ଷ୍ଟେସନ ଏଇ ନୂଆ ଆମ ଆମ ଗାଁରେ ହିଁ ଷ୍ଟେସନ ନୂଆ ଗାଁରେ ଚଢିଲୁ ଜାଣିଥିବୁ ତ ଯାଇକି। କଉଠି ଜଟଣୀରେ ଯେମିତି ହେଲେ ରହିବ ବୁ ମାନେ ନ ଆ-ଆଗ ଇଞ୍ଜିନ ଚେଞ୍ଜ ହବ ଟିକେ ସମୟ ଲେଟ ହବ।
ହଁ।
ପୁରୀରେ ରହିଲୁ ପୁରୀ ପୁରୀରେ ଟ୍ରେନ ପଞ୍ଚାରିଲା ଫାଷ୍ଟ ଜା ଗୋଟେ ମିଲ୍ କରିଦେଲୁ ମାନେ ମିଲ କରୁଛୁ ଖାଇବା ଖାଇଦେଲୁ ସାଧା ଆଉ ରଥଯାତ୍ରା ଟାଇମରେ ତ ମ ପ୍ରାୟେ ମାନେ ଅ ମାନେ ଦାନ କରିଦିଅନ୍ତି ଏମିତି ଅନ୍ନ ଛତ୍ର ଖୋଲାଯାଏ। ଜାଣିଥିବୁ।
ହୁଁ।
ସେଇଠି ଖାଇଥିଲୁ ତାପରେ ଯାଇକି ରୁମ୍ ଟେ ମାନେ ରୁମ ଟା ଆଗୁଆ ବୁକିଙ୍ଗ କରିବାକୁ ପଡିବ ରଥଯାତ୍ରା ଯେହେତୁନା ଯଦି ରଥଯା ଯିବୁ ତାପରେ ଯେହେତୁ ଯାଇଥିଲୁ ସକାଳୁ ଗାଧା ଗଧି କରିପାରି ନଥିଲୁ ତାପରେ ଗାଧା ଗାଧି କରି କି ଆ ରଥଯାତ୍ରା ଦିନହିଁ ଯାଇଥିଲୁ ଗାଧା ଗାଧି କରି ତାପରେ ସମସ୍ତେ କଣ ହେଇକି ଚାଲି ଚାଲି ଆସିଲୁ ହେରା ବେଶୀ ଦୂରରେ ନଥିଲୁ ନା ଅଳ୍ପ ଦୂରରେଥିଲୁ ମନ୍ଦିର ଠୁ ଏଇଥରକ ଦୁଇଶ ମିଟର ରେ ଏଁ ହେଇଠୁ ତ ରୁମରେ ଥୋଇ ଦେଇକି ସବୁ ଫୋନ ହକାବି ରୁମ ରେ ଥୋଇ ଦେଇଥିଲୁ ଗହଳି ଟାଇମ ରଥଯାତ୍ରା ତାର ଆସିକି ଲେଟ୍ ଫେଟ୍ ହେଲା ଆସିଲାଣ୍ଡେ ତ ସବୁ ବସ ଲେଟ୍ ହଉଛି।
ହୁଁ।
ଆଉ ଏମିତି ଆସି ପହଞ୍ଚିଲୁ ତାର ଏମିତିଡ ବୁଲୁ ବୁଲୁକା ରଥ ଲାଣ ଚାରିଟା ପାଞ୍ଚଟା ହେଲା। ତାପରେ ରଥଟା ଚାରିଟା ପାଞ୍ଚଟା ଯ ଏମିତି ସମସ୍ତେ କେମତି ସାଙ୍ଗ ହେଇକି ବୁଲୁଥିଲୁ ଆଉ। ହୁଁ ହୁଁ।
ଆଉ ତମେ ଯୋଉ ମାନେ ସକାଳୁ ତ ଗଲଣି ଯେହେତୁ ତମେ ଖାଇବା ପିଇବା ମାନେ ହେଇଠି ସବୁ ମାହାଳିଆ ଦଉଥିଲେ ନା କଣ?
ହଁ ସେ ରଥଯାତ୍ରା ଟାଇମରେ ତ ସବୁ ଟଙ୍କ ତୁରାଣୀ ସବୁ ଫ୍ରି ମାନେ ଅର୍ଣ୍ଣ ଛତ୍ର ତ ସବୁ ଖୋଲିଥିବ ତ ବାପେ ବାପେ ଆଉ ଦାନ କରୁଥିବେ ଆଉ ଲୋକ ଆଉ
ସ ସବୁ ବଡ ଲୋକ ମାନେ ସହେଇଠି ସବୁ ଦାନ କରନ୍ତି ନା କଣ?
ବଡ ଲୋକ ଯିଏ ଦାନ କଥାଉ ବହୁତ ଲୋକ ଦାନ କରନ୍ତି ସେଇ ଟାଇମରେ ଯୋଉଠି ଦେଖ ହେଇଠି ହେଇଠି ଫେଣି ଖାଇବା ଟଙ୍କ ତୋରାଣି ପାଣି ବୋଟଲ ଥଣ୍ଡା ସବୁ ସେଦିନ ମାନେ ଫ୍ରିରେ ବି ମିଳେ ପିବାର ଫ୍ରିରେ ଯିଏ ବିକିବା କଥା ବିକୁ ଥାଉ ଆଉ ଯିଏ ଏମତି ମାନ ଜାଣିନୁ କି ଦାନ ଯିଏ କରିବା କଥା ସେ ଦାନ ବି କରୁଥିବ ଆମେ ତ ହିନ୍ତି ମିଲ ଫ୍ରିରେ ମିଲ ଟେ ଖାଇଥିଲୁ ତାପରେ ଏ ଏ ଇଁ ଶୋଷ ଲାଗିଲା ଫ୍ରିରେ ତ ଟଙ୍କ ତୋରାଣି ନହେଲେ ଥଣ୍ଡା ଦିଅନ୍ତି ହେଠି।
ଥଣ୍ଡା ବି ଦିଅନ୍ତି?
ସମସ୍ତଙ୍କୁ ନାଇଁ ଦେଖେ ଏମିତି କିଏ କେତେ ଜଣ ବିକୁଥିବ କିଏ ଅନ୍ନଛତ୍ର ଖୋଲିଥିବ ଗୋଟେ ସାଇଡରେ ଖୋଲିଥିବ ଅନ୍ନଛତ୍ର କି ପାଣି ଜଣ୍ଟ ଫୋଲାଣି କି ଥଣ୍ଡା ଫଣ୍ଡା ହଉଥିବେ ସେ ଗୋଟେ ସେରେ ଛିଡା ହେଇକିିବେ ନା ମାନେ ଦେବେ ନା ନହେଲେ ଅଳିଆ ଆବର୍ଜନ ହବ ସେଇଠି ଯାଇକି ଯଦି ଟିକେ ଶୋଷ ଲାଗିଲା ସେଇଠିକି ଯିବୁ ଟଙ୍କତୋରାଣି ପିଇଲେବି ଖାଇ ମାନେ ଭୋକ ବି ମେଣ୍ଟିବ ନା।
ହୁଁ।
ତ ସେଇୟା ଆଉ କଣ ସେଠି ଯାଇକି ଶୋଷ ଲାଗିଲେ ଖାଇବାକୁ ଯାଇଥିଲୁ କେମିତି। ଆରେ ଯଉ ଗଲୁ ସେଇଠି ବୁଲିଲୁ ପାଞ୍ଚଟା ଚାରଟା ପାଞ୍ଚଟା ମେ ସନ୍ଧ୍ୟା ହକୁ ଯ ରଥ ଟଣା ହେଲା ନା
ହୁଁ।
ତୋରାଣି ପିଉଥିଲୁ କେତେବେଳେ ଥଣ୍ଡା ପିଉ କିଏ ଥଣ୍ଡା ପିଉ ଜାର ଯାହା ଇଚ୍ଛା ହେଲା ଆଉ
ହୁଁ ଆଉ ସମୁଦ୍ର କୂଳ ବୁଲିଲେ ନା ନାଇଁ?
ସେଇଦିନ ବୁଲିଲୁ କୋଉଠି ହଉ ସେଇଦିନ ବୁଲି ହବ କି ତା ବାଷି ଦିନ ବୁଲିଲୁ।
ସମୁଦ୍ର କୂଳ ପ୍ରବଳ ଗହଳି ଥିବେ ନା?
ହଁ ସେଇ ଦିନ ଗହଳି ଥିଲେ ତା ବାଷ ଦିନ ବି ଗହଳି ଯଉ ରୁହ ମାନେ ସେଇ ଟାଇମ ରେ ତ ବହୁତ ବାହାରୁ ଆସିକି ରୁହନ୍ତି। ଲୋକ
ମୁଁ ଶୁଣିଛି ମୁଁ ଶୁଣିଛି ଯେ ମାନେ ଆମର ଓଡିଶ ର ଲୋକ ଯେତିକି ନଥିବେ ମାନେ ରଥଯାତ୍ରା ନଥିବେ ବଙ୍ଗାଳୀ ଲୋକ ହଉ କି ଦେଶ ବାହାର ଲୋକ ବି ଆସୁଛନ୍ତି ଦେଖିବା ପାଇଁ।
ହଁ ସେମାନେ ତ ଏଇ ଆରେ ସେମାନେ ହିଁ ରୁମ ବୁକ୍ କରନ୍ତି ଆମ ଓଡିଶା ଲୋକ କେତେଟା କାଁଇ ବୁକ୍ କରନ୍ତି ରୁମ? ସେମାନେ ଯାହା ରୁମ ବୁକ୍ କରିବେ ଆଗରୁ
ତାଙ୍କେ ମାନେ ତାଙ୍କେ ମାନେ କଣ କହିଲୁ ମାନେ ର ରଥାଯାତରେ କେବଳ ଦେଖିବା ପାଇଁ ତାଙ୍କେ ତିନି ଚାରି ମାସ ଆଗରୁ ଏବେ ମାନେ ରୁମ୍ ବୁକ୍ କରିକି ରଖି ଦେଉଛନ୍ତି। ଏବେ ବି ରଖେଇ ଥିବେ ଏ-ଏବେ ବି ର
ଆଜିର ବୁକିଂ ଏ ଆଜିଠୁ ବୁକିଂ ହେଇସାରିବନି ମୁଁ ରୁମ୍ ଏବେ ଏବେ ଯଦି କଲ୍ କରିବୁ ରୁମ ମିଳିବା କଷ୍ଟ।
ହଁ।
ଆ-ଆମେ ଆମେ ଥରେ ଯେ ରହିବୁନି ବୁଲୀ ପଳେଇ ଆସିବୁ।
ହଁ ଟ୍ରେନରେ ଯାହା ହରି ଟ୍ରେନରେ ଆସ ହରି।
ହଁ ଟ୍ରେନ ଯିବୁ ଟ୍ରେନ୍ ହିଁ ଆସୁ।
କେତେବେଳେ ଟ୍ରେନ ଯାଏ କେତେବେଳେ ଟ୍ରେନ ଆସେହେରି ତମ ଗାଁକୁ?
ଆମ ଏଠୁ ବାଁଶ ତ ଏବେ ଦଶଟାୁ ପୁରୀ ହେଇଯାଇଛି ଆମ ନୂଆଖ ଲାଗୁଛି ଛଟା ପଚା ପଚାଶରେ ସେଠି ଯାଇ ପହଞ୍ଚିଲା ଅସି ସାଢେ ଦଶଟା ଇନ୍ଦି ଯଦି ଯୁଗ ସାଢ଼େ । ରଥଯାତ୍ରା ଟାଇମରେ ଯଦି ତୁ ଯିବୁ ହେଲେ ସାଢେ ଦଶ ଏଗାରଟା ପ୍ଲସରେ ଯାଇକି ଲଗଉଛି।
ହୁଁ।
ଆଉ ଯଦି ରାତିରେ ଆସିବୁ ହେଲେ ଛଅଟା ଚାଳିଶରେ ପୂର୍ବରୁ ଛାଡୁଛି ଆଉ। ହୁଁ କେତେବେଳେ ପହଞ୍ଚିବ ବଲେ ଯୋଉ ଗାଁ ନୂଆଁ ଗାଁରେ?
ହଁ।
ପୁରେ ପହଞ୍ଚସି ତାହେଲେ ରଥଯାତ୍ରା ଟାଇମ ରେ ଏଗାର ଟା ରାତି।
ଆଉ ମୁଁ ମୁଁ ଦେଖିଛି ଯେ ସେ ମାନେ କଣ କହିଲ? ଲ ମାନେ ଟ୍ରେନ ଆସିଲା ବେଳକୁ ସକାଳୁ ବି ହେଇଯାଏ ଲୋ ଏତେ ଟ୍ରେନ ଭିଡ ଥାଏ ଯେ।
ହଁ ଗୋଟେ ଥର ସକାଳ ହୁଏନି ପ୍ରାୟତଃ ପୁରା ସବୁ ଷ୍ଟେସନକୁ ସିଏ ଦି ଦିନଥର ଟ୍ରେନ ଯିବା ଆସିବା କରେ। ଦେଖେ ଆମେ ଟିକେ ଏବେ ସକାଳୁ ଗୋଟେ ରାତି ରାତିରେ ନିର୍ଚଳନ ହୋଉଛି ନା ନାଇଁ? ସେଇଟା ଆମେ ସକାଳୁକୁ ପୁରି କୁ ହିଁ ଦି ତିନଟା ଟ୍ରେନ ଗୋଟେ ଷ୍ଟେସନରୁ ରଖିଦବ।
ହଁ।
ଭିଡ ନା ଆମ ପଟକୁ ଲୋକ ଆସଛନ୍ତି କି ରହୁ ନାହାନ୍ତି ପୁରିରେ, ପଳେଇ ଆସୁଛନ୍ତି। ଆଃ ଆମ ଗୋଟେ ଗୋଟେ ଦେଖ ଗୋଟ ଟ୍ରେନ ବାହାରିବ ଗୋଟେ ଟ୍ରେନ ବାହାର କରିଦବା କେତେରେ ଦି-ଦିଟା ରୁ ବାହାର କରିଦବା ରାତି ଧର ଏଇଠୁ ଯିବ ଦିଟାରେ। ଏଁ ଆଉ ମାନେ ନୂଆ ଗର ବାହାରିବ ଦିଟା ରାତିରୁ ଆଉ ବାହାରିବ ଚାରିଟା ରାତିରୁ ଆଉେ ବାହାରିବ ସକାଳୁ। ଆଉ ବାହାରିବା ଆଠଟା ଆସଛି ମାନେ ଛଅ-ଛଅଟା ଚା-ଚାଳିଶ ଯୋଉଟା ଆଉଥିଲା ହେଇଟା ଯିବ ହେଲା ଆଉ ଗୋଟେ ବାହାରିବ ଆଠ ତାପରେ ଏ ରାତି ରିଟର୍ଣ୍ଣ କରିବ ବି ଆଉ।
ହୁଁ ମାନେ ସବୁ କା ମାନେ ଉଁ ଉଁ ରଥଯାତ୍ରା ଲୋକ କେମିତି ଗହଳି ଥାନ୍ତି?
ଗହଳି ପ କହନା ଗହଳିର ହଜିଯିବୁପା ହେଇଠି ଯଦି ସାଙ୍ଗମାନେ ହେଇଥିବ ବଲେ ଭାରି ଟେନସନ। ସେଇଥିନ ତ କହୁଛ ତ ଥରେ ଯିବୁ ରହିବୁନି କିନ୍ତୁ
ହୁଁ କେମିତି ମାନେ ତମେ ଯଦି ମନ ମନଗର ଜଣେ ହଜିଗଲା ତ କେମିତି ତାଙ୍କୁ ଖୋଜିକି ପାଅ।
ସେଠି ମାନେ କଣ କହିଲୁ ଯୋଉ ଡାକନ୍ତିନି ମାଇକ ଫୋନରେ ପୋଲିସ ଫୋଲିିସ କହିବୁ ନାଁ ଡାକିବେ ତମେ ଜଣ ତମର ଗୋଟେ ପିଲା ତମେ ସମସ୍ତେ ନହେଲେ ଏଇ ଡି କାଉଣ୍ଟରରେ ଥିବ ପୋଲିସ କାଉଣ୍ଟର ବି ବହୁତ ହେଇଥିବନା। ସେ କାଉଁ ଟେ ଛିଡା ହେଇଥିବ ଆଉ ସିଏ ଆସିବ ତାପରେ ଆଉ କଣ ତାକୁ ଡାକିବେନି କି?
ହୁଁ।
ଫଟ ଫଟ ସବୁ ଦେଖେଇବ।
ହୁଁ ତମେ କେବେ? ତମେ କେବେ ଯେ ଏମିତି ହଜା ହାଜି ହେଇଚ ନା ନାଇଁ? ହେଇନ ତମେ ତମେ ତାହେଲେ ହାତ ଧରା ଧରି ହେଇ ଚାଲୁଥିବ ଆଉ?
ହାତ ଧରା ଧରି ନାହିଁ ଯେ ଏମିତି ସାଙ୍ଗ କିନ୍ତୁ ଦଳ ହେଇକି ଯାଉ ଆଉ।
ହଁ ମାନେ ଏମିତି ବି ହେଇପାରେ ନା ନା ନା ତମ ମାନଙ୍କର ସମସ୍ତେ ମାନେ ପଳେଇବ ଜଣେ ଲିଡର ଦିଅ ତ କହିବ ଯେ ମାନେ ସମସ୍ତ ତମେ ଯିଏ ଯୁଆଡେ ଯାଉଛ ଯାଅ ଏତିକି ଟାଇମ ଭିତରେ ତମେ ଏଇଠି ଏକା ଆସି ପହଞ୍ଚିବ, ଏମିତି ହୁଏ ନା ନାଇଁ?
ହଁ ସେମିତିି କହୁ।
ଆ ଆଉ ତମେ ରଥଯାତ୍ରା ଯେହେତୁ କେତେ ବର୍ଷ ହେଲା ଗଲଣି? ତ ରଥ ଟାଣିବାର ସୁଯୋଗ କେବେ ପାଇଛ ନା ନାଇଁ?
ରଥ ଟାଣିବାର ସୁଯୋଗ ହଁ ମିଳିଛି ଦିଥର।
ହୁଁ କେମିତି ଅନୁଭୂତି ଥିଲା ତମର?
ଅନୁଭୂତି ନା ଏମିତି କିଛି ନାହିଁ। ରଥ ଟାଣିବୁ ତଉ ସମସ୍ତେ ଟାଣୁ ଥାନ୍ତି। ମ-ମତେ କିଛି ଅନୁଭବ ହେଇନି।
ହୁଁ।
ହଁ।
ମାନେ ସବୁ ମାନେ ନି ମାନେ ସବୁ କଣ କହିଲ ଅମଙ୍ଗୁଳିଆ ଲୋକମାନଙ୍କୁ ଏମିତି ହୁଏନି।
ହୁଁ ନା ରଥ ଟାଣିବାକୁ ମିଳେନି।
ହଁ ହଁ।
ଆମେ କଣ ଅମଙ୍ଗୁଳିଆ ଆମକୁ ତ ମିଳିଛି।
ହ ହ ଆଉ ପୋଲିସ କେମିତି କଣ ତାଙ୍କେ ତାଗିଦ୍ ହ
ସେଇଟାଇମ ରେ ମ-ମ ଲାଠି ଚାର୍ଜ ତ ଆଉ ନ ମାନିଲେ ଆଉ।
ହୁଁ ତୁ ମାଡ ଖାଇଛୁ ନା ନାଇଁ କେବେ? ମୁଁ ଖାଇଥିଲି ଭାତ କୁ ପକୋଡି। ଖାଇକି ଆସିଥିଲି ପଖାଳ ଭାତ କୁ ପକୋଡି।
ଓହୋ ପଡିଆଡେ ଯାଇନୁ ତମ କ୍ରିକେଟ ଗ୍ରାଉଣ୍ଡୁ ଯୋଉ
ଏଠି ପଡିଆରେ ବସିକି ହିଁ କଥା ହଉଛି।
ଓହୋ ଆଉ ଚିଙ୍କୁଲ ହଗା?
ଚିକୁଲୁ ତାଙ୍କ ଗାଁକୁୁ ପଳେଇଛି।
ଅହୋ ତୁ ପ୍ଲସ୍ ଥ୍ରୀ କରିବୁ ନା?
ହଁ ପ୍ଲସ୍ ଥ୍ରୀ କରିବି ନୟାଗଡରେ।
ଅଟୋନମସ? ସେଇଠି ବା ଗୋଟେ ସାଙ୍ଗଟେ କରିବ ବା ଝିଅ ପିଲା ସାଙ୍ଗଟେ।
କିଏ କରିବ ମ?
ଏ ଗୋଟେ ଝିଅ ପିଲା ସାଙ୍ଗ ଟେ କଟକର ଆଉ।
ରାଜନୀତି ବିଜ୍ଞାନ ଅନର୍ଷ ନା କଣ ନଉଚି ସେ?
ଅନସ ତାର ନା ନା ଏଜୁକେସନ।
ଏଜୁକେସନ ଆଉ ମାନେ ଦେଖିଛ ଅଟୋନମସ କଲେଜ ଆଗରେ ଗୋଟେ ବ୍ରହ୍ମା ଦହିବରା ବୋଲି ଗୋଟେ ଅଛି।
ହଁ।
ହୁଁ କେବେ ଖାଇଛୁ ନାଁ?
ନାଇଁ ଆଜି ଯାଇଥାନ୍ତେ ନୟାଗଡ଼ ଜେ ଗଲିନି ଆଉ।
କେବେ ଖାଇନ ତ ମାନେ ତୁ ଲା-ଲାଇଫ ଟାଇମ ରେ କେବେ ଖାଇନୁ ତୁ ଏଠୁ?
ନା ଖାଇଛି କଣ ମନ ନାହିଁ କିନ୍ତୁ ତାର ଖାଇଛି ନା ନାହିଁ ମନେ ନାହିଁ ଯାଇଥାନ୍ତି ଯେ ଗଲିନି ଆଉ ଆଉ କେବେ ଯିବି ଆଉ।
ମାନେ ଯେତେବେଳେ ନୟାଗଡ଼ ଟିକେ ଯାଉଛୁ ତ ଅଟୋନମସ କଲେଜ ଆଗରେ ଦେଖିବୁ ଗୋଟେ ଦୋକାନଟେ ହେଇଛି ହେଲା ସେ ସେଇଠିକେବେ ଖାଇବୁ ବ୍ରହ୍ମା ଧହିବରା ଦେଖିବୁ କେମିତି ଲାଗେ ତତେ?
ହଁ ହଁ। ଭ ଭାଇରାଲ ଚାଲିଛି ତାର ତା ଦହିବାଟା ବି ଭାଇରାଲ ଚାଲିଛି ନୟାଗଡ଼ ଭଲ ଲାଗିଲା ବୋଲି।
ହଁ। ଆଉ ପ୍ଲେଟ ନଉଛି ଚାଳିଶ ଟଙ୍କା ଲେଖେ ଆଉ ଯଦି ପାର୍ସଲ ଆଣିବୁ ବୋଲେ ନେଉଛି କେତେ ଟଙ୍କା କହିଲୁ? ଉଁ ପନ୍ଦର ଟା ଏକ୍ସଟ୍ରା ମାନେ ପଞ୍ଚାବନ ଟଙ୍କା ନଉଛି ଆଉ କଣ?
ଓହୋ। ପାର୍ସଲ ଟା ଟିକେଲ ମାନେଷ୍ଟାଇଲ ମାନେ ପୁରା ପ୍ଲାଷ୍ଟିକ ଇଏ ରେ ଦେଉଛି ବୋଧେ
ସିଲଭର ବ୍ଲେଡର ଦଉଚି।
ଭଲ ତ ଏସବ ବି କହୁଛନ୍ତି ଖାଇଥିଲେ ଯୋଉ ମୁଁ ଦେଖିଛି ମାଏଲିସ ସେଥିରେ ଇନଷ୍ଟା ରୀଲସ ରେ ଆସିଥିଲା।
ହଁ ହଁ।
ହଁ ମୁଁ